ନମସ୍କାର ଆପଣ କେମିତି ଅଛନ୍ତି।
ଆଉ କଣ ଖବର ବନ୍ଧୁ କୁହନ୍ତୁ।
ଆଜ୍ଞା ବନ୍ଧୁ ଆପଣ କେମିତି ଅଛନ୍ତି।
ଭଲ ଅଛି ଆଉ ଜଳଖିଆ କଲେଣି ବନ୍ଧୁ ନା ନାଇଁ?
ନାଇଁ ବନ୍ଧୁ ମୁଁ ତ, ଯେଉଁ ମୁଁ ଟିକେଏ, କଣ କହୁଥିଲି ଆମ ଗ୍ରାମରେ ବହୁତ ଅସୁବିଧା ହେଉଛି ଯେହେତୁ ମୁଁ ବ୍ୟସ୍ତ ଟିକେ ଅଛି, ଏ ଆମ ଗ୍ରାମର କେମିତି, ସୁରକ୍ଷା ଦେବା ପାଇଁ ସେ ବିଷୟ ରେ ଟିକେ ଏ ବହୁତ ଅ ଜ୍ଞାନ ଟିକେ ଆପଣଙ୍କ ତ ଟିକେ ଜାଣିବା ପାଇଁ ଚାହୁଁଛି।
ଆଚ୍ଛା ଆଚ୍ଛା। ଆଚ୍ଛା ବନ୍ଧୁ ଆପଣ ଯୋଉଠି ଅଛନ୍ତି ସେଠି କିଛି, ପବନ ବୋହୁଛି କି ବନ୍ଧୁ?
ନାଇଁ ଆମର ତ ନଈ କୂଳିଆ ଯେହେତୁ ଆମେ ଆମ
ଆଚ୍ଛା ଆଚ୍ଛାଝ ଝରକା ବୋଧେ ବନ୍ଧୁ ଖୋଲା କରୁ ପବନ ବାଜୁଛି ସେଥିପାଇଁ। ବସିଲା କଥା ହଉୁ ୁ ହଉଛୁ। ଆଚ୍ଛା ଆଚ୍ଛା। ଆଉ ବନ୍ଧୁ କୁହନ୍ତୁ ପିଲାମାନଙ୍କର ପାଠ ପଢ଼ା କେମିତି କଣ ଚାଲିଛି?
ଆମ ତର ତ ଜାଣିଥିବା ଆମ ପିଲାମାନଙ୍କର ବହୁତ ଉନ୍ନତ ଜ୍ଞାନ ଏ ଏବେ କରୁଛନ୍ତି ଯାହାଦଵାର ଯେହେତୁ ଆମେ ଭଲ ଶିକ୍ଷା ଦେଉଛୁ। ଆପଣ ପିଲା ଏବେ କ ଣ? କରିଛନ୍ତି।
ନାଇଁ ବନ୍ଧୁ କଣ କହିବି ଦିନ ମ ଖଟିକି ଆଜ୍ଞା ପଇସା ନେଇକି ଆସୁଛି ଏମାନଙ୍କ ପାଠ ପଢା ପଇସାରେ ଲଗାଉଛି କିନ୍ତୁ ଏମାନଙ୍କର ପାଠ ପଢାରେ କୌଣସି ଟିକେ ବି ଆଗ୍ରହ ନାହିଁ ବନ୍ଧୁ ଜଣଙ୍କୁ କେତେ କହୁନାହାନ୍ତି ବନ୍ଧୁ ପେିକ ଠେଲିକି ଆମେ ପାଠ ପଢେଇବା ଯଦି ତାଙ୍କର ସ୍ଵଇଛା ପା ନାହିଁ ପାଠ ପଢ଼ିବା ପାଇଁ ଆମେ କେତେ ପଢ଼େଇବା କିଛି ନହେଲେ ତ ଆମର ଯୋଉ ମୂଳ ଭିତ୍ତି ରହୁଛି। ଦାଶ ଯଙ୍କ ସେ ପର୍ଯ୍ୟନ୍ତ ଆଟଲିଷ୍ଟ ଓଢିବା କଥା ନା ନାଇଁ?
ଦେଖୁଥିବ ତ ଆମର ବେକାରୀ ସମସ୍ୟା କେତେ ହଉଛି? ଆପଣ ପିଲାମାନଙ୍କୁ ଦେଖ ଶିଖନ୍ତୁ ବହୁତ କେମିତି ଶିଖି,
କଥା କଣ କି ବନ୍ଧୁ ବନ୍ଧୁ କଥାଟା ହଉଛି,। ଯି ମୂଳ ଭିତ୍ତି କଥା ଏଇଆ କି ମୋର ଯିଏ ବାନ୍ଧବୀ ଅଛି ସିଏ ବନ୍ଧୁ ଟିପ ଚିହ୍ନ ବି ଠିକ୍ସେ ଦେଇପାରନ୍ତିନି ତ ମୁଁ ବିଲ କାମ ଚାଷ କାମରେ ଗଲି ବାହାରକୁ ପିଲାମାନଙ୍କୁ, ଦେଖିବା ପାଇଁ ଏଠୀ କିଏ ନାହାନ୍ତି ବନ୍ଧୁ।
ଆଜ୍ଞା ବନ୍ଧୁ ଆଉ ତାହେଲେ ତ ଆପଣଙ୍କର ପିଲା ତ ବେକାରୀ ସମସ୍ୟାରେ ବହୁତ ସମ୍ମୁଖୀନ ହେଉଥିବ?
ସମ୍ମୁଖୀନ କ ଣ ହେବ ବନ୍ଧୁ ସେମାନେ ତ ଛୋଟ ଛୋଟ ପିଲା ଦୁନିଆ ବିଷୟରେ ଭଲସେ କିଛି ଜାଣିନାହାଁନ୍ତି ବନ୍ଧୁ।
ଯାହା ଫଳରେ କି ଆପଣ ବି ଯେହେତୁ ଆପଣ, କିଛି ପରିଶ୍ରମ କରି ପଇସାଟେ ଆଣୁଛନ୍ତି ଆପଣଙ୍କ ପିଲା ପଛାର କିଛି ନଗଉନାହାଁନ୍ତି।
କେମିତି ଲଗେଇବି ବନ୍ଧୁ ଆପଣ କହିଲେ ଟିକେ ଦେଖିବା?
ଆଜ୍ଞା।
କେମିତି କ ଣ ଲଗେଇବେ ଆପଣ ଟିକେ କୁହନ୍ତୁ ଆ୍ଞ?
ଆଜ୍ଞା ବନ୍ଧୁ ଆପଣ ତ- ଅ -ମୁଁ, ଯେହେତୁ ତୁ, ମୋ ସାଙ୍ଗ ମିତ୍ର ଯେହେତୁ ସେ କେକ୍ ଅଛି। ଆପଣ ତାଙ୍କ ପାଖରେ କିଛି କିଛି- ଇ ବେ ବ୍ୟବସ୍ଥା କରିପାରିବେ କି? ଆପଣଙ୍କ ପିଲା, ଉନ୍ନତମୟ ପାଠ ପଢ଼ ପଢ଼ୀ ପାରିବ।
ବନ୍ଧୁ! ମୁଁ ଆର୍ଥିକରେ, ବହୁତ ଦୁର୍ବଳ। ଓଳିଏ ଖାଇଲେ, ଓଳିଏ କଣ ଖାଇବି ଚିନ୍ତାରେ ରହୁଛି।
ଯେ, ମାଗଣା ଶିକ୍ଷା ଦାନ କରୁଛନ୍ତି, ଯାହା ଫଳରେ ଆ ଆପଣଙ୍କର ପୁତ୍ର, ଆ ଆପଣଙ୍କର ପୁତ୍ରୀ,
ପ୍ରଥମ କଥା ଆ, ବନ୍ଧୁ ଦେଖନ୍ତୁ, ଯୋଉଁ ଶିକ୍ଷା କଥା କଥା ଆପଣ କହୁଛନ୍ତି, ମୁଁ ବୁଝୁଛି। ଶିକ୍ଷାକୁ, କୌଣସି ଇ ମୂଲ୍ୟ ନାହିଁ ଯେ, ତାକୁ କିଣିକି ଆଣିବ, କି କୌଣସି ରାଶି ନଥାଏ, ଶିକ୍ଷାକୁ କିଣିବା ପାଇଁ।
ଆଜ୍ଞା ହୁନ୍ତୁ, ଆପଣଙ୍କ ପାଇଁ ତ ଶୁଭ
ଶୁଣନ୍ତୁ ବନ୍ଧୁ, ମୁଁ କହିସାରେ ବନ୍ଧୁ, ଆପଣ କହିଲେ ମୁଁ ଶୁଣିଲେ ବନ୍ଧୁ, ଆପ ମୁଁ ବି କହିବି, ଆପଣ ଶୁଣିବେ। ଶିକ୍ଷାକୁ, କିଣିବା ପାଇଁ, କୌଣସି, ରାଶି ନାହିଁ। ସେଥିପାଇଁ ଦରକାର ହେଉଛି, ଉତ୍କଣ୍ଠା। ବୁଝିପାରୁଛି ବନ୍ଧୁ, ଛୋଟ ପିଲାମାନେ, ଟିକେ ବୁଝିବା ପାଇଁ ଲେଟ୍ ହେବ। ତାମାନେ ନୁହେଁ ଯେ, ସେ ତାଙ୍କର ମୂଳ ଭିତ୍ତି, ଯେଉଁ ମୂଳ କର୍ମ ରହୁଛି ତାକୁ ସେ ଭୁଲିଯିବେ। କିଛି ନହେଲେ ବି, ଘରେ ବନ୍ଧୁ! ଆମର, ଯେମିତି ଆଉ ଓଡ଼ିଆ ଲିପିବଦ୍ଧ ହେଉ କି ଆମର, ଭାଷାବଦ୍ଧ ହେଉ, ଅ, ଆ, ବର୍ଣ୍ଣବୋଧ ବହି, କିଛି ନହେଲେ ସେତିକି ତ ନିଜ ହାତରେ ମଡ଼ାଇବା କଥା ନା ନାହିଁ ବନ୍ଧୁ, ଆପଣ
ଆପଣ ତ କହୁଛନ୍ତି ବନ୍ଧୁ, ଆପଣ ପା ଏ ଅର୍ଥ ଅ ର ସମ୍ମୁଖୀନ ହଉଛନ୍ତି।
କିନ୍ତୁ ମୋ ସ୍ତ୍ରୀ ଯିଏ ବନ୍ଧୁ ଅଛନ୍ତି, ମୋର ଯୋଉଁ ବନ୍ଧୁ ଶୁଣନ୍ତୁ, ମୋର ଯୋଉଁସ୍ତ୍ରୀ ଯୋଉଁ ବାନ୍ଧବୀ ଜଣକ ଅଛନ୍ତି। ତାଙ୍କର ଶିକ୍ଷା ଉପରେ କୌଣସି ଦ ଫଲୁ। ସେ ଆଜିକାଲିକା, ଯେଉଁ କହନ୍ତି ପୁରା, ଆଧୁନିକ ଯୁଗର ଝିଅ ପିଲା। ତାଙ୍କ, ପାଖରେ, ଗୋଟେ ଗୋଟେ ଗ ରହୁଛି ଲମ୍ବା, ଚଉଡ଼ା, ଫୋନ୍, କଥା କୁହା, କାନ କୁହା, ଯନ୍ତ୍ର,
ଆପଣ ଟେଲିଫୋନ ରଖୁଛନ୍ତି ଯେହେତୁ, ଆପଣଙ୍କର ପରିବାରରେ, ଛୁଆ ତ ବହୁତ
ନାଇଁ ଟେଲିଫୋନ ନୁହଁ ବନ୍ଧୁ, ଟେଲିଫୋନ୍ ନୁହଁ ବନ୍ଧୁ, ସେଟା ଗୋଟେ, ମୁଁ, କଟକ ଯିବା ସମୟରେ, ପାଞ୍ଚ ହଜାର ଟଙ୍କା ଦେଇକି, ଗୋଟେ ପୁରୁଣା ଫୋନ୍ ଟି ବନ୍ଧୁ ଆଣିଥିଲି। ଯେତେବେଳେ କୋରୋନାର ସମସ୍ୟା! ଦେଇଥିଲା ଉପୁଜିଥିଲା ସେତେବେଳେ କଣ ହେଲାଣି ନା ଆମର ଶିକ୍ଷା ଯୋଉଟାରହିଲା ବନ୍ଦ ରହିଲା। କୌଣସି ସ୍କୁଲ କଲେଜ ସବୁ ବନ୍ଦ ରହିଲା ବନ୍ଦରହିଲା ଭିତରେ କଣ ହେଲାନା ଦୂରଦୂରାନ୍ତର ପାଇଁ ଏଇ ଯେଉଁ ଇଣ୍ଟରନେଟ୍ ସେବାଟି ଆମର ବ୍ୟବହାର କରାଗଲା।
ଯାହା ଫଳରେ କି ଆପଣ କି ଗୋଟେ ଲୋ ତ ଯୋଉ।
ନାଇଁ ନାଇଁ ବନ୍ଧୁ କଥାଟାଶୁଣନ୍ତୁ ଆଜ୍ଞା ଆଜ୍ଞା ମୁଁ ପୁରୁଣା ଫୋନଟେ ଆଣିକି ରଖ ରଖିଛି ମୋଛୁଆ କେମିତି ପାଠ ପଢ଼ିବେ କିନ୍ତୁ ମୋ ପତ୍ନୀ ଯିଏ। ସେ କଣ କରିଛନ୍ତି ନା ତାଙ୍କର ହଁ ସିଏ କଣ କରୁ। ଏ ଯେଉଁ ନୂତନ ଯୁଗର ଲୋକଙ୍କଭଳି ସେତାକୁ ସଦୁପଯୋଗ ନକରି ତାର ଦୁରୁପଯୋଗ କରୁଛନ୍ତି। ପିଲାଙ୍କୁ ପାଠପଢିବାକୁ ନଦେଇକି ସେ ୟୁଟ୍ୟୁବ ଦେଖ। ସେ ଆମର ଇନଷ୍ଟାଗ୍ରାମ ତ ଏଜିନିଷ ବନ୍ଧୁକଲେ। କଣ ହବ କୁହନ୍ତୁ।
ଆପଣତ ବନ୍ଧୁ ଜାଣିଥିବେ ଆପଣତ ଶିକ୍ଷିତ ମଣିଷ। ଯେହେତୁ! ଆପଣଙ୍କ ସ୍ତ୍ରୀ କି ଦୁର୍ବ୍ୟବହାର ଯେହେତୁ! କରୁଛନ୍ତି ମୋବାଇଲର ଆପଣଙ୍କ ସ୍ତ୍ରୀ! ଆପଣଙ୍କ ଭଲ ବାଟକୁ କେମିତି ଆଣିବି!
ଭଲ ବାଟକୁଆଣି ହବନି ବନ୍ଧୁ।
ଆଉ ଶିକ୍ଷିତ ଯଦି ଆପଣ ଅଛନ୍ତି ଘରର ମୁରବି ଆପଣ! କିଛିତ କରି!
ବନ୍ଧୁ ମୁଁସିନା ରହିଲେ ଘରେ ମୁଁ ତ ଚାଲିଲିନା କାମ କରିବା ପାଇଁ। ବନ୍ଧୁ କେତେ ସମୟ ରହୁଛି ମୁଁ ସକାଳ ପାଞ୍ଚରୁ ଗଲି ସନ୍ଧ୍ୟା ଛଅରେ ଆସି ପହଞ୍ଚିଲି ବନ୍ଧୁ ସନ୍ଧ୍ୟାଛଅରେ କାମ କରିଜଣେ ଆସିଲାପରେ ଆଉ ତା ପାଖରେ ସମୟ ଥିବ ସେ ଖାଦ୍ୟ ଖାଇକି ଶୋଇବନି ନା ଏଇସବୁ ଜିନିଷରେ ମୁଣ୍ଡ ଖେଳେଇବ।
ଏମି ଏମିତି ଯଦି ଆପଣ ବି ଦିନ ଦିନ ଯଦି ଦୁର୍ବଳ ହେଇଯିବେ ଆପଣଙ୍କର ଅ ଅ ଅ ଅ ପୁତ୍ର ଆ ଆପଣଙ୍କର ପୁତ୍ରୀ ବହୁତ ଖରାପ ବାଟକୁ ଯାଇପାରିବେ ଆପଣ ତ
ଯେମିତି କି ଖରାବ ଟ କିମି
ଆ ରାସ୍ତାରେ ଅଛି, ଆପଣ? ନାଇଁ ଆପଣଙ୍କ ପରିବାର ବିଷୟରେ ମୁ ଯେହେତୁ କହୁଛି ଆପଣ ଟିକେଏ ଶୁଣିବା ପାଇଁ ଚେଷ୍ଟା କରନ୍ତୁ, ଶୁଣିକି ବି କାମରେ ଟିକେ ଲଗାନ୍ତୁ। ହୁଁ। ନହେଲେ ଆଗକୁ ବହୁତ ଖରାପ ପରିସ୍ଥିତି
ଆଚ୍ଛା ମୋ କଥା ତ କହିଲି ବନ୍ଧୁ ଆପଣ ଆପଣ ଟିକେ କୁହନ୍ତୁ।
ଖରାପ ବାଟକୁ ଯାଇପାରିବେ, ଆପଣ ସ୍ତ୍ରୀ ବି ଏବେ ଯେମତି ଖରାପ ବାଟକୁ ଅଛନ୍ତି। ଆଉ ଆପଣଙ୍କ ଛୁଆ ବି ମୋବାଇଲ ଦ୍ଵାରା ବହୁତ୍ ଖରାପ ପରିସ୍ଥିତିରେ ଗତି କରିବେ। ଏବେ ବି ଆପଣଙ୍କ ପାଖରେ ସମୟ ଅଛି ଆପଣ କେମିତି ସମାଧାନ କରିପାରିବେ। ମତେ ବି ଡାକନ୍ତୁ ଆପଣ ଆମେ ବି ଏଇ ମିଶିକି
ନାଇଁ କଥାରେ ଅଛି ବନ୍ଧୁ ଘର କଳି ଘରେ। ବୁଝିଲେ ନା ବନ୍ଧୁ ଯେତେ ଯାହା ହେଲେ, ବି ଆମେ ଆମ ସମସ୍ୟାଟା କେମିତି ସମାଧାନ କରିବୁ ଆପସ ବୁଝାମୁଣାରେ ସେଟା ଆମେ କରିବୁ ତୃତୀୟ ଲୋକ ବନ୍ଧୁ ଏଠି ଭଲ ଲାଗିବନି।
ଆପଣ ତ କହୁଛନ୍ତି ମୁଁ ତ ଟାଇମ ମତେ ମିଳୁନି, ଆପଣଙ୍କୁ ଯଦି ମିଳୁନି ମୁଁ ବି ଅଛି ବନ୍ଧୁ ଯେହେତୁ ଆପଣଙ୍କର ମୁଁ ସମାଧାନ କରିପାରିବି। ଆପଣ ମତେ ଖରାପ ଭାବୁଛନ୍ତି କି?
ନାଇଁ ନାଇଁ କୌଣସି ଖରାପ ଭାବିବାର ପରିସ୍ଥିତି ଉପୁଜୁନି ବନ୍ଧୁ ମୁଁ କହିବା କଥା କି, ଆଚ୍ଛା ବନ୍ଧୁ ଆ ଆପଣ କହିଲେ ମୋର ତ ପରିବାର ଏତେ ସବୁ ସମସ୍ୟା ଚାଲିଛି ଆପଣଙ୍କ ପରିବାର ସମସ୍ୟା କେମିତି କଣ ଚାଲିଛି? ଆପଣ କେମିତି ଏ ଜିନିଷକୁ
ଆମର ତ ପିଲା ଦୁଇଟି ବହୁତ ଯୋଗ୍ୟ ହେଇଗଲେଣି ଯାହା ଫଳରେ କି ନିଜ ପରିସ୍ଥିତି ନିଜେ ସାମ୍ନା କରୁଛନ୍ତି। ବହୁତ ଶିକ୍ଷା ବି ଲାଭ କରୁଛନ୍ତି ଯାହାଫଳରେ
ଆଚ୍ଛା ବନ୍ଧୁ ଆପଣଙ୍କର ପୁତ୍ର କେତୋଟି ପୁତ୍ରି କେତେଜଣ?
ମୋର ଗୋଟେ ପୁତ୍ର। ଅ ଗୋଟେ ପୁତ୍ରି ଯାହା ଫଳରେ କି ମୋ ଗୋଟେ ପୁତ୍ରି ଗୋଟେ ପୁଅ ଆମର ପଡୁ ସିଏ ଆମର।
ଆଛା ଆପଣଙ୍କର କନ୍ୟା ଜଣକ କେବେ ଜନ୍ମ ଗ୍ରହଣ କରିଥିଲେ କି ବନ୍ଧୁ?
ଆପଣ ତ ମୋ ସମ୍ପର୍କ ଭିତରେ ଏବେ ତ ଆସି ବହୁତ ବର୍ଷ ହେଇଗଲାଣି ହେଇଗଲାଣି ମୁଁ ପୁତ୍ରି କି ପଚିଶ ଛବିଶ ବର୍ଷ ଯେହେତ କୁ ଆପଣ ଦେଖିନଥିବେ?
ଆଚ୍ଛା ବନ୍ଧୁ ମୁଁ କଣ କହୁ କହୁଥିଲ କି ଆପଣଙ୍କର ପୁତ୍ରୀ ର ବିବାହ କରିବେ କି ମୋର ଜଣେ ବନ୍ଧୁ ଅଛନ୍ତି ଦୂରବନ୍ଧୁ ସେ ବିଦେଶରେ ରହୁଛନ୍ତି ଆଚ୍ଛା ଆଚ୍ଛା। ଦୟ ବନ୍ଧୁ କେବେ କଣ ଇଚ୍ଛା କରିୁଛନ୍ତି ବାହାଘର କରିବା ବୋଲି
ନାଇଁ ଏବେ ତ ଆମର ଶିକ୍ଷା ତ ଯେହେତୁ ପାଉଛନ୍ତି। ସ ବିଭିନ ଚାହୁଁନି ଆମ ପିଲା କେମିତି ଖରାପ ହୁଅନ୍ତୁ। ପାଠଟା କେମିତି ମନ ଦେଇ ଶିକ୍ଷା କତରେ ବହୁତ ଶିକ୍ଷ
କଥାରେ ବନ୍ଧୁ ଶୁଣନ୍ତୁ ବନ୍ଧୁ ମୁଁ ବୁଝୁଛି। ନାଇଁ ନାାଇଁ ମୋ ପୁତ ଆଚଛା ଆଚଛା ଆଚ୍ଛା ବନ୍ଧୁ ଅନେକ ତ ସମସ୍ୟା ଅଛି। କଥା ହେଲେ ରାତି ପାଇଯିବ ବନ୍ଧୁ। କେବେ ଦେଖା କରନ୍ତୁ। ଦେଖା ହେଇକି କଥା ହବା ବହୁତ ଜିନିଷ ଆମେ
ମୁଁ ତ ଚାହୁଁଛି ବନ୍ଧୁ ଆପଣଙ୍କର କେମିତି ସୁରୁଖୁରୁରେ ଆପଣ ପିଲାମାନଙ୍କୁ ଭଲ ବାଟକୁ ଆଣିପାରିବେ। ଆପଣ କ ଅପରା ଦିନ ଆପଣ ଘରେ ମୁଁ ମଞ୍ଚିବି ଆମ ଆପଣଙ୍କର ଘରର ପରିସ୍ଥିତି ବୁଝିକ କ ତ ଅପିିଲ ନା କେମିତି ଭଲ ବାଟରେ ହବ ଆପଣଙ୍କ ପାଇଁ
ଠିକ୍ ଅଛି। ବନ୍ଧୁ ଠିକ ଅଛି। ବନ୍ଧୁ ମୁଁ ଆପଣଙ୍କର ଅପେକ୍ଷାରେ ରହିଲି। ଶୁଭ ସନ୍ଧ୍ୟା ବନ୍ଧୁ। ଶୁଭ ସନ୍ଧ୍ୟା। ଆଜ୍ଞା ଆ୍ଞା ଆଞା ଠିକ ଅଛି ଆଜ୍ଞା।